ହୁଁ ହ୍ୟାଲୋ କହୁଥିଲେ କଲ୍ ଯାଉନଥିଲା କଲ୍ ତ କଲେ ଆପଣ ମୁଁ ଆଗରୁ ଆଉଥରେ ବି କଲ୍ କରିଥିଲି ହଁ ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ
ହଁ ମ୍ୟାଡ଼ାମ ନମସ୍କାର
ହଁ କୁହନ୍ତୁ
କଣ କରୁ କଣ କରୁଛନ୍ତି
ବସିଥିଲି ଏବେ ଏଇଠି ଏଇ ମୁଁ କହିଲି ଏଇଠି ମୁଁ ବସିଥିଲି। ଏବେ ଶୁବା ଗଲା ହଁ ଘରେ ସବୁ ଭଲ।
ଆପଣ କେମିତି ଅଛନ୍ତି?
ହଁ ମୁଁ ବହୁତ ଭଲ ଅଛି।
ଆଉ ଏବେ କଣ କରୁଥିଲେ?
ମୁଁ ଏବେ ଏଇ ବସ୍‌ ଖାଇକି ଜଷ୍ଟ୍‌ ବସିଚି ଏବେ ଚା କୁ ଇଏ ଖାଇଥିଲି କନ୍‌ ତ
ଆଉ ଆପଣଙ୍କ ପଟେ କେମିତି ଅଛି ଏବେ? ପାଣିପାଗ? ଆପଣଙ୍କ ଘର ପଟେ କେମ୍‌ତି ଅଛି ପାଣିପାଗ?
ପାଣିପାଗ ବହୁତ୍‌ ଖରାପ ହିଁ ଅଛି ଖରା ବହୁତ୍‌ ଜୋର୍‌ ହଉଚି।
ଗରମ୍‌ ଲାଗୁଛି ଖରା ତ ବଢି ଚାଲି ଚି ଆଉ ଗରମ୍‌ ବହୁତ ପ୍ରଚୁର୍‌ ମାନେ ଖରା।
ଖରା ଟା ଏତେ ଜୋର୍‌ ଶ୍ରୋ ରେ ହଉଛି ଖରା ନା ବହୁତ ମାନେ ବହୁତ୍‌ ଲୋକଙ୍କ ଦେହ ଖରାପ ହଉଛି ବହୁତ୍‌ କିଛି ହଉଛି। ହୁଁ। ହୁଁ ଏତେ ଜୋରେ ଖରା ହଉଛି ଯେ ହଁ। ତ ଏତେ ଜୋରେ ଖରା ହଉଚି ଯେ ଘରୁ ବାହାର ବିି ହେଉନି।
ଆଉ କାଲିଠୁ ତ ଆହୁରି ଖରା ବଢିଯିବ ବୋଲି ସୂଚନା ମିଳିଛି ନା।
ହୁଁ ହୁଁ ଆହୁରି ଖରା ବଢିବ। କଁ ‌କରିବ ମଣିଷ ଏମ୍‌ତିରେ ତ ଏତିକି ଖରା ତ ମଣିଷ ମୁଣ୍ଡ ଖରାପ ହେଇଯାଉଚି ଆଗକୁ ଆହୁରି ବଢିଲେ ତ ଲୋ କ ମର୍‌ଯିବେ
ନା ଭଲ୍‌ ଏତେ ଗରମ ହଉ ଯେ ନା ଭଲ୍‌ କି ଖିଆ ପିଆ ହଉଛି ନାହିଁ ଆପଣ କାହିଁ ଯାଇପାରିବେ।
ହଁ କୁଆଡେ ପି ଯାଇ ହଉନି।
ଆଜ୍ଞା।
ଏମିତି ଖରା ହଉଛି ଯେ। ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମ ଘରେ ଅଛନ୍ତି ମା, ବାପ୍‌, ମା ବଡ ଭାଉଜ ଭାଇ ଭଉଣୀ ସମସ୍ତେ ଅଛନ୍ତି।
ଓ ଆଚ୍ଛା।
ଆଜ୍ଞା। ଆଉ ଆପଣଙ୍କ ଘରେ?
ଆମ ଘର ହଉଚି କଟକ୍।
ଆଜ୍ଞା।
ହୁଁ ଆମ ଘର କଟକ୍ ଆଉ ମୁଁ ଏବେ ଏଇ ବସ୍‌ଥିଲି ଆଉ।
ଆଚ୍ଛା ଆଚ୍ଛା ପାଠ ପାଠ ପଢୁଛନ୍ତି ନା ଏବେ କମ୍ପ୍ଲିଟ ହେଇଯାଇଛି ମାଡମ୍?
ଗ୍ରାଜୁଏସନ୍ କମ୍ପ୍ଲିଟ୍ ଏବେ ସରିଛି।
ଆଜ୍ଞା।
ହୁଁ। ଗ୍ରାଜୁଏସନ୍ ସରିଛି ବର୍ଷ୍‌ ଘରେ ଅଛି ଏବେ। ନାଇଁ ଅଲଗା କିଛି କରିବାର ଅଛି ଦେଖିବା ନର୍ସିଂ କରିବାର ର ଇଚ୍ଛା ଅଛି ଦେଖାଯାଉ କଁ କରିବା ଆଉ ଚାଲିଛି।
ସେଇଟା। ଆଉ ଏବେ କଣ ମାନେ ଆପଣ ଏବେ କଣ ଖାଇବେ ଏବେ ରାତିରେ?
ରାତିରେ ଡିନର୍ ଆମର ହଉଛି ରୁଟି ଆଉ କନ୍‌ ଚିକେନ୍‌ ଫିକେନ୍ କଣ ଯଦି ହେଲା ତ ହେବ ଆଉ। ମୁଁ ସେମ୍‌ତି କିଛି ଜାଣିନି ରୋଷେଇ ଅଲଗା କରୁଛନ୍ତି ମୁଁ ଜାଣି
ହଁ। ଖରା ମାସରେ ତ ମାନେ ହୁଏନି ଖାଇବା ପାଇଁ ବି ଇଚ୍ଛା ହୁଏନି। ଆଉ ଏତିକି ଗରମ୍‌ ହଉଛି ଯେ ଆପଣ କଣ କରିବେ ଖଣ ନାଇଁ କିଛି ବି ବୁଝିବେନି।
ଖାଇବାକୁ ତ ପଡିବ ଯାହା ହେଲେ ହୁଁ। ଆଉ ଆପଣ କଣ ଖାଇଥି?
ଆମର ବି ରୁଟି କରାହଉଛି ରୁଟି ଆ ଭଜା ପଜା କିଛି।
ନାଇଁ ମୁଁ କହିଲି ସନ୍ଧ୍ୟାବେଳେ ଆପଣ କଣ ଖାଇଥିଲେ?
ଆଜ୍ଞା।
ହଁ ମୁଁ କଇଲି ସନ୍ଧ୍ୟାବେଳେ କମ୍ ଖାଇ
ସନ୍ଧ୍ୟା ବେଳେ ନା କିଛି ଖାଇନି ଏବେ ଇଚ୍ଛା ହଉନି ଜମା ଇଚ୍ଛା ହଉନି।
ଓହଁ ଏଇ ଯୋଉ ଗରମ ହଉଛି ସେଥିପାଇଁ।
ଆଜ୍ଞା ବଉତୁ ଗରମ୍ ନାଁ ସେଥିପାଇଁ ଇଚ୍ଛା ହି ହଉନି ଖାଇବା ପାଇଁ।
ଅଚ୍ଛା।
ଆଜ୍ଞା ଆଉ ଆପଣ ମାନେ ହୁଁ ହଁ କଣ କହିଲେ?
ନାଇଁ ନାଇଁ ମୁଁ କିଛି କହିନି କୁହନ୍ତୁ।
ଆଚ୍ଛା ସ୍ୟା ସେଇ ମୁଁ କୁ
ହଁ।
ମାନେ ଏଁ ତି ମାନେ ଜାଗା ଟା କେମିତି ମାନେ ପଲ୍ୟୁସନ୍ ବାଲା ଜାଗା ଟା ନା।
ଆମ ରୋଡ଼୍ଟା ନାଇଁ ପଲ୍ୟୁସନ୍ ବାଲା ଜାଗା ନାହିଁ ନର୍ମାଲି ହିଁ ପଲ୍ୟୁସନ୍ ନାଁ।
ହୁଁ ଛେଇଟା ବୋଉତ୍ ଭଲ। କାହିଁକି ଏବେ ତ ଯେମିତି ଗଛ କଛ ବି କଟା ଯାଉଛି ତ। ଆମେ ମାନେ ବୋହୁତ୍ ଉଁ ମାନେ କଳକାରଖାନା ଗୁଡ଼ା ଫେକ୍ ଟ୍ରିନ୍ ନହେଲେ ଏପଟେ ଆପଣଙ୍କର ବିଲ୍ଡିଙ୍ଗ୍ ସୋ ଗୁଡା ହଉଛି ଘର ତିଆରି ସବୁ। ସବୁ ଗଛ ପାଇଁ ହଁ। ଆଉ ମେନ୍ କଥା ସେଇ ସେଥେଏ ସେଇଟା ପାଇଁ ବି ଆମ ଏଇ ଯୋଉ ମାନେ ୱେଦର୍ ଗୁଡା ବି ଚେଞ୍ଜ୍ ହଉଛି ଆଟ୍ମସ୍ପିୟର ଟା ବି ପୁରାଚ୍ ଚେଞ୍ଜେ ହେଇଯାଇଛି ଆଜ୍ଞା।
ଖରା ଜୋରସରେ ଗରମ ହେଉଛି ଧରେ ହଁ ହ୍ୟାଲୋ ହଁ ହ୍ୟାଲୋ।
ହଁ କୁହନ୍ତୁହ।
ମୁଁ କହିଲି ସକାଲୁ କଣ ଖାଇଥିଲେ ଆପଣ?
ସକାଳେ ଆମ୍ ମୁଁ ଖାଇଥିଲି ଓଟସ୍ ଟିକେ ଖାଇଥିଲି। ଓଟ୍ସ୍ ରସ୍ ମୁନ୍ଦିକା ପିଇଥିଲି ସଖାଳେ ଆଉ ଆପଣଙ୍କର ଦିପହରେ ହେଇଥେଲା ପଖାଳ ଲାଉ ଭଜା। ଆଉ ଟମାଟର ପୋଡା। ଆଉ ଶାଗ।
ଏନ୍ ସବୁ ହେଇଥିଲା ଆଇଟମ୍ ଖାଇଥିଲେ ଆପଣ?
ମୁଁ ବି ସେଇ ପଖାଳ ସେଇ ପଖାଳ ଫଖାଳ ତ ଖାଇବା କଥା। ପଖାଳ ଖାଇଥିଲି ଅଁଉ ସେଇ ଅଳୁ ଚକ୍ କଡା ଖାଇଥିଲି ମାଛ ଭଜା ଆଉ ସେଇ ଟମାଟ୍ର ଗୋଟେ ଚକଡା ହେଇଥିଲା ଭଜା ହେଇଥିଲା। ଟମ ସେଇଟା ମୁଁ ଖାଇଥିଲି ଗଳମ୍ ଜୋରସ୍ରେ ଯୋଉ ହୋଉଛି ପଖାଳ ନ ଖାଇଲେ ଭଲ ଲାଗୁନି ନା ତ ସେଥିପାଇଁ।
ନାଇଁ। ଆପଣ ମାନେ ଏବେ ଯେମ୍ଥି ଆମର ସବ୍ଜି ଗୁଡ଼ା ବି ମିଳୁଛି। ଶାଗ ହେଲା ଏସବୁ ଅଲା ସବୁ ହାଇବ୍ରିଡ୍ ଗୁଡା ମାନେ ଏମ୍ତି ସ୍ୱାଦ ଲାଗୁନି।
ତ ହଁ ଜେଶୀ ଜିନିଷଟା ମିଳୁନି ସବୁ।
ହୁଁ ହୁଁ ମାନେ ଯେମ୍ ତି କରିବା କଥା ଚାଷ ଫାସ ଆଜ୍ଞା
ଖରା ହଉଚି ନା ବାର୍ ରେ ତ କରିହଉନି କିଛି।
ଆଜ୍ଞା।
କିଣିକି ମାର୍କେଟ୍ ତ କିଣିକି ଖାଇୟାକୁ ପଡ଼ିବ। ଏଇସବୁ ପ୍ରୋବ୍ଲେମ୍ ଆଉ କଁ କରିଆ ଖରାଦିନ ତ ବହୁତ୍ କିଛି ପ୍ରୋବ୍ଲେମ୍ ମାନେ
ହୁଁ ସେଇ ଭେଣ୍ଡି ଫେଣ୍ଡି ସବୁ ମିଳୁଛି ଏବେ
ହୁଁ।
ଖାଇବି ମାନେ ହଁ ଆଉ ଖରାରେ ତ ବାଇଗଣ ବି ଖାଇବା କଥା ନୁହଁ କୁହନ୍ତି ତ ଗରମ ଅଛି ତାର
ବାଇଗଣ ଚକଡ଼ା ହେଲା ଆଳୁ ଚକଡ଼ା ହେଲା ଏଇଟା ସବୁ ତ ଖାଇବା କଥା।
ହୁଁ। ଆଉ କଣ କଣ ଖାଆନ୍ତି ମ୍ୟାଡ଼ାମ୍ ଆପଣ?
ମୋତେ ଭଲ୍ ଲାଗେ ବେଶୀ ମୁଁ ପଖାଳ ଖାଏ ମାନେ ବେଶୀ ଖାଏନି ରୋଷେଇ ମତେ ଆସିଚି କିନ୍ତୁ ରୋଷେଇ ମୁଁ ଏତେ କରେନି କାମ ଇଚ୍ଛା ହେଲେ କେତବେଳେ କରିଦେବି କଣଟା ଖାଇବା ର ଇଚ୍ଛା ଥିଲେ ବନେଇଦିଏ ନଅଲେ କିଏ ଗୋଟେ ଘରକୁ ଗେଷ୍ଟ୍ ଆସିବାର ଥିଲା ତ ହବନି ନହଲେ ହେମ୍ ତି କି ଛି ନାଇଁ କି ନେସେସେରି ନୁହଁ କି ବନାଏ ସବୁବେଳେ ବନାଏ ମୁଁ।
ଆଜ୍ଞା।
ଏଇଭଳିଆ କିଛି ଆଉ ଆଉ ଖାଇବାକୁ ଭଲ୍ ଲାଗେ ବନେଇଲେ ଖାଇବାକୁ ଭଲ୍ ଲାଗେନି ତ।
ଆଜ୍ଞା ମାନେ ବ ଯାହାବି ଘରେ ହେଇଥିବ ତିଆରି ତ ସେଠା ଖାଇବାକୁ ବି ପଡେ ନା।
ହଁ ହଁ ଆଉ ତ ନିଜେ ତ ବନେଇବନି ଆଉ ତ ଏତେ କି ବି କହିପାରିବନି କି ନାଇଁ ମୁଁ ଏଟା ଖାଇବିନି ସେଟା ଖାଇବିନି ତ କହିପାରିବନି ନା ଯାହା ବନା ଯିବ ଖାଇବାକୁ ତୁମେ ବାଧ୍ୟ ଖାଇବ ହିଁ।
ହୁଁ ସେଇଥିପାଇଁ ତ।
ଏ ଯୋଉ ଖରା ଜୋର୍ ସୋର୍ ହଉଚି ମୋତେ ଆଜି ସକାଳେ ଆକ୍ଚୁଆଲି ଭଲ୍ ଲାଗିଲାନି ଦେହ ଟିକେ। ମାନେ ଏ ଯୋଉ ଖରା ଏକ୍ ସେସ୍ ରୁ ଦେହଟା ଭଲ୍ ଲାଗିଲାନି ଶୋଇଥିଲି ଆଉ ଟିକେ ବେଳୁ ଜଷ୍ଟ୍ ମୁଁ ଉଠିଛି।
ଆଜ୍ଞା।
ଗରମ ଜୋର୍ ସୋର୍ ର ହଉନି କି ଏରା ପେଟ ଫେଟ ଖାଇବା ପିଇବା ସବୁ ନେଇକି ପେଟ ଫେଟ ଗରମ ରହୁଛି।
ହୁଁ ସେଇଟା ଆପଣ ଭାଇ ଖରା ମାସରେ ମାନେ ଏମିତି କିଛି ପିଅନ୍ତି କି ଯେମ୍ ତି ପେଟ ଫେଟ ଠଣ୍ଡା ଥିବ?
ହଁ ଏମ୍ ତି ନର୍ମାଲି ଏ ହେଲା ସକାଳୁ ଗ୍ଲୁକୋଜ୍ ପାଣି ମିଶ୍ରୀ ପାଣି
ହୁଁ ହୁଁ।
ଏଇ ଭୁସି ଭୁସି ହେଲା ଏସବୁ ଜିନିଷ ମୁଁ ପିଏ।
ଭୁସି ପିଉଛନ୍ତି କେମ୍ ତି ପିଅନ୍ତି ମ୍ୟାଡ଼ାମ୍ ଭୁସି ଟା?
ଭୁସି ଟା କ ମାନେ ଯୋଉ ରାତିରୁ ବିଗେଇ ଦେଇଥିବ ଥଣ୍ଡା ପାନି ଭିଜେଇକି ମିଶ୍ରି ଟିକେ ପକେଇଦେଇଥିବ ସକାଳୁ ଉଠିକି ତାକୁ ପିଇବ। ହଁ ଯୋଉ ସକାଳୁ ଉଠିକି ତାକୁ ପିଇବ।
ଆଜ୍ଞା ଖାଲି ପେଟରେ ପିଅନ୍ତି ନା?
ହଁ ଖାଲି ପେଟରେ ସକାଳୁ ଉଠିକି ତାକୁ ପିଇବା କଥା ଆଉ କିଛି ନାହିଁ।
ଆଉ ଆଉ କିଛି ମ୍ୟାଡ଼ମ୍ ମାନେ ଯେମ୍ ତି ପେଟ ପାଇଁ ବି ଦେହ ପାଇଁ ବି ଭଲ ଥିବ?
ହୁଁ ହଁ ଦେହ ପା ମୋର ସବୁ ଭଲ ଅଛି ଆପଣଙ୍କର?
ସେଇଟା ଖରା ବି ଏତିକି ହଉଛି ଯେ ଲୁ ମ ଛି ଛୁଆ ମାନଙ୍କୁ ସେଇଟା ହୁଁ। ସାନ ଛୁଆ ମାନେ ତ କିଛି କହିପାରିବେନି ଆମେ ତ ହଲେ ବି ବଡ ଅଛୁ ଯେ ଆମେ କହିପାରୁଛୁ କି ହଁ ଆମର ଏମି ତି ସେମିତି ଯାହାବ ହଁ ଛୁଆ ତ କିଛି କହିପାରିବେନି ନା।
ହଁ କୌଣସି ବିଷୟରେ କେହି ମାନେ କହିପାରିବେନି ନାଇଁ ମୋର ଏଇଟା ହଉଛି ସେଇଟା ହଉଛି ବହୁତ ଗରିବ ଲୋକମାନେ ବି ସହୁଛି ମାନେ ଏଇ ଖରା ଯୋଗୁଁ କିଛି କରିପାରୁନାହାନ୍ତି।
ସେ କୁଲି ମଜଦୁରୀ ମାନଙ୍କର ତ ବେଶୀ ଅ ମାନେ ଅସୁବିଧା ହଉଛି ହୁଁ ହୁଁ। ସେମାନେ କାମ ନକରିଲେ ଖାଇବେ କେମିତି ସେଇଗୁଡା ହେଇଯାଉଛି ତା
ମାନେ କଣ ଘରେ ବସିକି ଆମେ କହୁଛେ କି ଆମକୁ ଗରମ ହଉଛି ଏଟା ହେଲା ସେଟା ହେଲା ଦେହ ଖରାପ ହେଲା ତ ସେମାନେ ତ ବାହାରେ ଖଟୁଛନ୍ତି ନା ତାଙ୍କର ବି ସେମିତି ଦେହ ପା ଖରାପ ରହିଲେ। ତ ସେମାନେ କହାକୁ କିଛି କହିପାରିବେନି ହୁଁ।
ତାପରେ ଫେରେ ସେମାନଙ୍କର ଖିଆ ପିଆ ବି ବହୁତ ଲୋକଙ୍କର ଘରେ। କୁଲର ନାହିଁ ଏସି ନାହିଁ ଆଁ ଷ୍ଟାଣ୍ଡ ଫ୍ୟାନ ଟା ଯଦି ଥିବ ହେଲେ। ଥିବ ସେମିତିରେ ବି ରହୁଛନ୍ତି ଲୋକ ସେଇଟା ହିଁ ଅସୁବିଧା ହଉଛି ବହୁତ।
ହଁ। ଆମେମାନେେ ତ ଏସି ରେ ପଶିଗଲେ ଆମକୁ ବାହାରିବାକୁ ଏତେ ଇଚ୍ଛା ହଉନି କିନ୍ତ ଲୋକ ମାନଙ୍କର ଯୋଉ ମାନଙ୍କର ଫ୍ୟାନ୍ ନାହିଁ ଏସି ନାହିଁ କିଛି ନାହିଁ ସେମାନେ ବହୁତ ମାନେ କଷ୍ଟରେ ସେମାନେ ରହୁଥିନି ଯେଉଁ ଗରିବ ଲୋକମାନେ ହେଲେ।
ଆଜ୍ଞା।
ମାନେ ଖାଇବା ପାଇଁ ତାଙ୍କ ପାଖରେ କିଛି ନଥିବ ସେମାନେ ବହୁତ ମାନେ କଷ୍ଟରେ ରହୁଚନ୍ତି।
ମେନ୍ସ ସେଇଗୁଡା ହିଁ ଆଉ ଯଦି
ଆମେ ମାନେ ତ ଏତେ ଜୋରେ ଗରମ ଯୋଉ ହଉଛି ଆମେ ମାନେ ତ ସହି ପାରୁନେ ତ ସେମାନେ ଗରିବ ଲୋକ। ନା ସେମାନେ କେମିତି କଣ କରିବେ ଫ୍ୟାନ୍ ନଥିବ ତାଙ୍କ ପାଖରେ ଖାଇବାକୁ ନ ଥିବ ପିନ୍ଧିବାକୁ ନଥିବ ତ ସେମାନେ ବହୁତ କଷ୍ଟ ହଁ ବାହାରେ ପିଣ୍ଡା ପିଣ୍ଡା କୋଉ ବାରଣ୍ଡାରେ କୋଉ ଗଛ ପାଖରେ। ଏମିତି ବି ଲୋକମାନେ ବହୁତ ହଇରାଣ ହଉଛନ୍ତି ବାହାର ଲୋକ। ଆମେ ମାନେ ତ ଘରେ ରହିକି କହୁଛି କି ନାଇ ଆମର ଏଟା ହଉଛି ସେଟା ହଉଛି ଦେହ ଖରାପ ହେଲା।
ଉଁ।
ଆଉ କୁଆଡ଼େ ବୁଲିବାକୁ ଏବେ ଯିବାର ପ୍ଲାନିଂ ଅଛି।
ନାଇଁ ନାଇଁ ଏତେ ଖରାରେ ତ ଯିବାର ନାହିଁ ଦେଖିବା ଏଇ ଖରା
ହଁ ଖରା ଯେଉଁ ଜୋର ସୋର ରେ ହେଉଛି ନା ତ ଯିବାକୁ କୁଆଡ଼େ ଏତେ ଇଚ୍ଛା ବି ହଉନି କଣ କରିବା। ହଁ ମ୍ୟାଡ଼ାମ୍ ମୁଁ ହଉ ମ୍ୟାଡ଼ାମ୍ ମୁଁ ରଖୁଚି।
ହଉ ଠିକ୍ ଅଛି ମ୍ୟାଡମ ଆମେ କଥାବାର୍ତ୍ତା ହବା ଆଜ୍ଞା ନମସ୍କାର।